ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କୁହ।
ହଁ କ କଣ କରୁଛ?
ଏଇ ବସିଥିଲି ଆଉ। ତମେ କଣ କରୁଛ?
ମୁଁ ବି ସେୟା। ଆଉ ସନ୍ଧ୍ୟାବେଳ ଖାଇବା ହେଇ ସାରିଲାଣି?
ହଁ ଆଜି ବର୍ଷା ତ ହଉଛି ସନ୍ଧ୍ୟାବେଳେ ମୁଢ଼ି, ମିକ୍ସଚର ଖାଇଥିଲୁ ଆଉ। ତମେ।
ହୁଁ ମୁଁ ଇପି
ହଁ ବର୍ଷା ବର୍ଷା ପାଗ ଦେଇଛି ଆଉ।
ହୁଁ ମୁଢି, ମିକ୍ସଚର ଟା ବି ବଢିଆ ତ ଖାଇବା ପାଇଁ କି।
ହଁ ବଢିବେ ହଁ ମୁଢ଼ି, ମିକ୍ସଚର ଚାହା ପିଇଥିଲୁ ଆଉ। ଦିନ ସାରା
ଚାହା ପିଇଥିଲୁ।
ଦିନ ସାରା ତ ଆଜି ବର୍ଷା ହଉଛି ମାନେ ମଝିରେ ଟିକେ ଛାଡୁଛି ପୁଣି ବର୍ଷା ହଉଛି।
ହଁ ଆମର ବି ସେଇୟା ଦିନ ସାରା ବର୍ଷା ହଉଛି ପୁରା।
ତିନି ଦିନ ବି ଏବେ ବର୍ଷା ହବ କାଲି ବି ଅଛି ଏମିତି ବର୍ଷା।
ହଁ ଆମର ବି ତ ସେମିତି ହେଇଗଲାଣି ପାଞ୍ଚ ଛଅ ଦିନ ଖଣ୍ଡେ ପାଖାପାଖି ହେଇଗଲାଣି। ସେମିତି ଲାଗିକି ରହିଛି ଛାଡୁନି ଟୋଟାଲି।
ଓହୋ।
ତମର ଥଣ୍ଡା ଭଲ ହେଇନି।
ନାହିଁ ତଣ୍ଟି ବସି ଯାଇଥିଲା ତ ମେଡିସିନ ଖାଇଲା ପରେ ଆଜି ଟିକେ ଭଲ ଲାଗୁ
ହୁଁ ତଥାପି ବି ତମକୁ ପୋ ଭଏସ୍ ପୁରା ଥଣ୍ଡା ଧରିଛି ଯେମିତି ପୁରା ଜୋର ସେ ଜଣା ପଡୁଛି।
ହଁ ହଁ। ଆଉ ଆଜି ଦିନ ସାରା କଣ କଲ ଘରେ ରହିକି?
କିଛି ନାହିଁ ବର୍ଷା ପାଇଁ ତ ମେନ୍ କୁଆଡେ ଯାଇ ହିଁ ହଉନି ମାର୍କେଟ ଟିକେ ଯିବ ଯାଉ ଆମେ ବୁଲାବୁଲି କରିବା ପାଇଁ କି। ମାର୍କେଟ ଟିକେ ଯାଇ ହଉନି ବର୍ଷା ପାଇଁକି। ପହର ଦିନ ଟିକେ ଛାଡିଥିଲା ସନ୍ଧ୍ୟା ବେଳେ ଆମେ ଯାଇକି ବୁଲାବୁଲି କରି ଆସିଥିଲୁ।
ଓହୋ।
ହୁଁ ଆଉ। ଏଇଠୁ ପୁଣି ତ ଦି ଦିନ ହେଲାଣି ସେମିତି ହଉଛି ଆଉ।
ଚିଡି ଚିଡା ଲାଗିଲାଣି ଘରେ ବସି ବସିକି।
ଅ ତମର ଏକ୍ଜାମ୍ ଏକ୍ଜାମ୍ କଣ ଚାଲିଥିଲା ସରିଯାଇଛି ନା କଣ?
ନାହିଁ ଆମର ଏକ୍ଜାମ୍ ରଜ ଆଗରୁ ସରି ଯାଇଥିଲା ରଜ ଛୁଟି ଯୋଉ ଦିନ ଦେଲେ ଆମର ଲାଷ୍ଟ ଜି ଏକ୍ଜାମ ଥିଲା ତାପରେ ପ୍ରାଟିକାଲ୍ ଏକ୍ଜାମ ଟା ହେଇନଥିଲା ତ ସେଇଟା କା ପହର ଦିନ ଥିଲା ଦିଟା ରୁ ପାଞ୍ଚଟା ରଖିଦେଇଛନ୍ତି।
ଓହୋ।
ଦିଟାରୁ ପାଞ୍ଚଟା ଏବେ କ୍ଲାସ ବି ଏବେ ରଖିଦେଇଛନ୍ତି ଦିଟାରୁ ପାଞ୍ଚଟା ଯିବା ଆସିବାର ଅସୁବି ବିଧା ହୋଉଛି ଦିଟା ବେଳେ ଖାଇ ସାରିକି ହଠାତ୍ ଗଲା ବେଳକୁ ଇଚ୍ଛା ହଉନି କ୍ଲାସ କରିବା ପାଇଁ।
ହଁ ଦିଟା ଏ ସେଇ ଟାଇମ ଟା ମତେ ବି ବୋର ଲାଗେ କ୍ଲାସ। କଣ ଖାଇସାରି ଯାଇ କ୍ଲାସ୍ କରିବା ଖାଇସାରିଲା
ଘରେ ଆସିକି ପହଞ୍ଚିଲା ବେଳକୁ ପାଞ୍ଚଟାରେ କ୍ଲାସ ସରୁଛି ଘରେ ଆସିକି ପହଞ୍ଚିଲା ବେଳକୁ ଛଅଟା ସାଢେ ଛଅଟା। ତ ଏମିତି ହେଇ ଯାଉଚି ଟିକେ ଦୂର ହେଇଯାଉଛି ତ ଯିବା ଆସିବା କରୁଛି ତ ରହିଲେ ତ ସୁବିଧା ହୁଅନ୍ତା।
ହୁଁ ହୁଁ
ଆଉ ଘରେ ସବୁ-
ସ୍କୁଟି ନେଇକି ଯାଉଛ?
ହଁ ସ୍କୁଟିରେ ହିଁ। ସ୍କୁଟି ତ ଥିବ ବାପା ନେଇଯାଆନ୍ତି ତ ମୋତେ ଛକ ରେ ଛାଡିଦେଲେ ମୁଁ ବସରେ ପଳେଇଯାଏ।
ହଁ ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ କଣ ମୁଁ ତ ଏଠି ବସିଛି ଆସିକି ଏ ପଟ ରୁମରେ। ଉଂ ବାବା ଯାଇଥିଲେ ମାର୍କେଟ ଆଡେ ଏବେ ଆସିଲେ। ମମି ରୋଷେଇ କରୁଛି ଦିଦି ହେରିକା ସବୁ ଅଛନ୍ତି ସେ ଆଉ ଗୋଟେ ରୁମରେ। ଜେଜେମା ବି ସେଇଠି ମମି ପାଖରେ ବସୁଛି ଅଛନ୍ତି ସବୁ ରୋ ସମସ୍ତେ ସେମାନେ ଆଉ ତମର ସବୁ ଘରେ?
ସମସ୍ତେ ମା ବସିଚନ୍ତି ରୁଟି କରିବେ ତ ଭାଇ ର ଏଇ ଟିୟୁସନ୍ ଜଷ୍ଟ ଛୁଟି ହେଲା। ମୁଇଁ ବସିଛି ବାପା ମାର୍କେଟ ଯାଇଥିଲେ ବର୍ଷା ଆଗୁରୁ ଯାଇଥିଲେ ମା ର୍କେଟରେ ଅଛନ୍ତି ଫୋନ କରିଥିଲି କହିଲେ ବର୍ଷା କମିଲେ ଯିବି ଆଉ।
ହୁଁ। ଭାଇ କଣ ଟିୟୁସନ୍ ମାନେ ଘରକୁ କିଏ ଆସନ୍ତି ନା ଯା ହେ ଟିୟୁସନ୍ ପାଇଁ କି
ନାଇଁ ଘରକୁ ଜଣେ ଆସନ୍ତି ମୁଁ ତାକୁ ଟ୍ୟୁସନ୍ କରେ ତ ସେ ତାକୁ ମୋ କଥା ମାନେ ଏତେ ଶୁଣେନି ତ ଜଣକୁ ନ ମାନିଲେ ପାଠଟା ଆଉ ସେ କେମିତି ଆଉ ଦବ ସେ ତେ ମିଶି ଯାଉଚି ବୋଲି ସିଏ ଏତେ ମାନେ ମତେ ଡରୁ ନାହିଁ। ସିଏ ଏତେ ମତେ ଡରୁନାହିଁ ସେ
ଡରୁନାହିଁ କିନ୍ତୁ ମୋ ପାଖକୁ ଆସିଛନ୍ତି ଅଲଗା ପିଲା ଟିଉସନ କିନ୍ତୁ ତା ତାକୁ ଟିୟୁସନ୍ କରିବା ପାଇଁ ବାହାରୁ ଆସିଛନ୍ତି। ସେ ମତେ ଟିକିଏ ବି ଡରୁ ନାହିଁ। ସେ ଟିକେ ଡରୁ ଡରୁ ନଥିଲେ ପାଠ କେମିତି ହବ।
ହଁ।
ସେ ମିଶି ଯାଉଛି ତ ତା ସହିତ ଟିକେ ହସ ମଜାକ କରିଦେଲା ବେଳକୁ ସିଏ ତାର ସଲା।
ମୁଁ ଯଦି ଗୋଟେ ଚାପୁଡା ପକେଇବି ସେ ମତେ ଚାପୁଡା ପକେଇବ କି ସେ ଯେମିତି ହବ।
ହଁ ସେଇଆ ଭାଇ ଭଉଣୀ ଭିତରେ ପଢା ହେଲେ ତ ସେଇଆ ହୁଏ ଆଉ। ମୋ ଦାଦାଙ୍କ ଝିଅ ତାଙ୍କ ତା ଭାଇ ସିଏ ବି ତାକୁ ପଢେଇବାକୁ କହିଲେ ସେ ଦାଦା କହିବେ ତୁ ପଢେଇବୁ ସେ ତା କ ତାପରେ ସେ ପଢା ପାଖରେ ବସିଲେ ମରାମରି ହେଇଯିବେ।
ହଁ। ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଏବେ ମୋର କାଲି ରାତିରେ ଟିକେ। ଥଣ୍ଡା ମାନେ ଏମିତି ହେଇଗଲା ବୁଳୁକୁ ନିଶ୍ବାସ ନବାର ପ୍ରୋବ୍ଲେମ ହଉଚି।
ହଁ ଟିକେ ଥଣ୍ଡା ହେଇଗଲା ବେଳକୁ ନିସ୍ ନିସ୍ ହଁ କୁହ କୁହ
ମୁଁ ସେଇ କଥା କହିଲି ମୁଁ ନେଇକି ବଞ୍ଚିବାକୁ ପଡୁଛି ଥଣ୍ଡା ଟିକେ ହେଇଗଲା ବେଳକୁ ଜୋରରେ
ହ ହଁ ମତେ ତ ଏଇ ବର୍ଷା ଯେମିତି ହେଇଛି ମତେ ତ ଥଣ୍ଡା ମାନେ ଧରିଦେଲା ଶା ସେ ତାପରେ ବର୍ଷାରେ ଟିକେ ଓଦା ହେଇଗଲି ମୁଁ କହୁନଥିଲି କି। ଏମିତି ପାଗ କରିବ ମାନେ ମୋର ଥଣ୍ଡା ହେଇଯିବ।
ହୁଁ।
ଆଉ କଣ କୁହ।
ଆଉ ଖରାବେଳେ ସବୁ କଣ ଖାଇବା ପିଇବା ହେଇଥିଲା?
ଖରାବେଳେ ଆଜି ହେଇଥିଲା ଡାଲି ହେଇଥିଲା, ଆଳୁ ଚିକା ହେଇଥିଲା।
ପୋଟଳ ଆଳୁ ଭଜା ହେଇଥିଲା।
ହୁଁ।
ହୁଁ ହଁ ଆମର ବି ସେୟା ଭାତ, ଡାଲମା ହୁଁ, ଯୋଉଟା ଆଳୁ ଚୋଖା କହୁଚ ବୋଧେ ସେଇଟା ଆମ ଆଡେ ଆଳୁ ଭର୍ତ୍ତା କୁହନ୍ତି।
ହଁ ଆଳୁକୁ ମାନେ ମସଲା ଦେଇକି। କରନ୍ତି ଓ ଆମରି ବିଲ ଵାଢି ଯାଇତି ତାର ସେମ ହେଇଯାଇଚି ତମର ଯାହା ଆମର ବି ସେୟା।
ହଁ। ଉଁ ବଡି ତମର ମାନେ ଘରେ ବନା ହୋଉଚି ନା କିଣା ହେଇକି ଆସଚି?
ନାଇଁ ନାଇଁ ଘରେ ଘରେ ହିଁ ମା ବନାନ୍ତି। ଘରେ ଏମିତି ମା ମୁଁ ବି ଘରେ ରହିଲେ ବଡି ମତେ ବି ବହୁତ ଭଲ ଲାଗେ। ମୁଁ ବି ବିଛେଇଦିଏ, ମା ଫେନେଇ ଦିଅନ୍ତି ସବୁ କରିଦେଇ ମୁଁ ବିଦାୟା କୁ ମତ ତେ ବୋହୁତ ବଢିଆ ଲାଗେ ମୁଁ ବି ମୁଁ ବିଛେଇବି ସବୁ ମୁଁ ସବୁ ବିଛେଇଦିଏ। ଯେତିକି ବି ଯେତିକି ବି ସିଏ ସେଦିନ ପକେଇଥିବେ ତ ମୁଁ କଣ କରିବି ନା ମୁଁ ସବୁ ବିଛେଇଦବି ସେଦିନ।
ଉଁ ମାନେ କେମିତି ହାତରେ କର ନା ଏମିତି ଯୋଉ ପ୍ୟାକେଟ୍ ଫ୍ୟାକେଟ ରେ ମାନେ ଇଏରେ ପଷେଇକି କରନ୍ତି ସେମିତି?
ନାଇଁ ଯୋଉ ତେଲ ତେଲ ଯଉଠି ଜାଣିଚ ସୋରିଷ ତେଲ?
ହଁ ହଁ ହଁ ମୁଁ ସେଇ କଥା କଉଚି। ପ୍ୟାକେଟ ସେଇ ତେଲ ପ୍ୟାକେଟ ଭିତରେ ଏମତି ଇଏ କରିକି କରନ୍ତି।
ତା ହାତରେ ବିଛେଇଲେ ସାଇଟରୁ କଇଞ୍ଚିରେ କାଟିଦେଇକି ସେ ଯୋଉଠି ସୁବିଧା ହୁଏ ହାତ ଫାତ ଚାରିଆଡେ ଲାଗେନି। ତ ସେଇଥିରେ ଫଟା ଫଟ ହେଇଯାଏ।
ହଁଁ ସେଥିରେ ଜଲଦି ହେଇଯିବ ହାତରେ ବି ଲାଗିବନି।
ହଁ ତମେ ବି କେବେ କରିଚ?
ନାଁ ମୁଁ ସେଇଥିରେ ତ ମୁଁ ଟ୍ରାଏ କରିନି ଘରେ ସେ ଜେଜେ ଜେଜେମା ହିଁ କରଦିଏ ନହେଲେ ମମି ଜେଜେମା କଲେ ମମି ତା ସାଙ୍ଗରେ ମିଶି କି କରେ ମୁଁ କରେନି। ଆମେ ମାନେ କିଏ କଇଲେ କରିବା ପାଇଁ କି ଜେଜେମା ପାଟି କରିବ କଇବ ତମେ ମାନେ କିଛି କରିପାରିବନି ହାତ ସାରା ଲଗେଇ ଗେଇକିନା ଇଏ କରିବ।
ହଁ ହଁ ମୋର ବି ଜଣେ ଜେଜେ ସେ ଏମିତି କରନ୍ତି ସେ କାହାକୁ କିଛି ମାନେ କରେ ମୁଁ ଯିବି ମାନେ ସେଠି ଗାଳି କରିବେ କହିବେ ତମେ ଯାଅ ମୁଁ କରିବି ତମକୁ କହିଲି ଟିକେ ହାତ ମାରିଦେ। ଯଦି ମୁଁ ହାତ ମାରିବି ମତେ କହିବେ ମୁଁ ଛାଟିଦେବି ଯଦି ତୁ ହାତ ମାରିଥିବୁ ଫୋପାଡ଼ିଦେବି।
ହେ ହେ ହଁ। ହଁ, ମୋ ଜେଜେମା ବି ସେମତି ସେ ଯାହା ବି କରିବ ସେ କହିବ କେହି କିଛି କରନି। ପିଠା ବି ଯୋଉ ଗଢ଼ିବା ପାଇଁ କି ସେମିତି ସେ କହିବ।
ଆଉ ପିଠାତ ଗଢ଼ି ଆସେନି କିନ୍ତୁ ଆମକୁ ସେତେବେଳେ ଇ ଚ୍ଛା ହୁଏ, ଆମ ଯେତେବେଳେ ଇଚ୍ଛା ହୁଏ ମୁଁ ବି ଟିକେ ଦେହି କରିଦିଅନ୍ତି କି। କିନ୍ତୁ କଲେ ଆମକୁ ପାଟି କରିବେ କହିବା ନା ତମେ କରିପାରିବନି ଯାଅ କାହିଁ କରିପାରିବନି। ହାତ ଦେଇକି ଏଠି ହାତ ତ କରଚୁ ପୁଣି ହାତକୁ ଧୋଇବୁ ଇଏ କରିବୁ ଗାଳିିଦିଅନ୍ତି ପଳେଇଆସେ।
ହଁ ସେ ଆମର ବି ଏବେ ବି ଆମର ଜେଜେ ମାଁ କହିବ ନାହିଁ ତେମେ ପିଠାକୁ ସେମିତି ବି କରିପାରିବନି ଅସନା କରିବ। ହୁଁ ସାଇଜ୍ ହବନି। ମୋ ମମି କହିବ ସେ କରୁ ସାଇଜ୍ କଲେ ସିନା ସାଇଜ୍ ହବ।
ହଁ। ଆ ଆଉ କଣ?
ଆମର କିନ୍ତୁ ବଡ଼ି ଏଇଥରିକ ପରା ହେଇନି ଖରା ଏତେ ଟାଇମ୍ ଗଲା କିନ୍ତୁ କରା କରାହେଇନଥିଲା ଏବେ ତ ବର୍ଷା ହେଇଗଲା ଷ୍ଟାର୍ଟ ବଡ଼ି ଯାହା ଏଇଠୁ ଗୋଟେ ଆମର ଭଲ ଅଛି ତ ବଡ଼ି ଇଏ ସେଠି ମାର୍କେଟ ଗୋଟେ ପାଖରେ ସେଠି ଭଲ ବଡ଼ି ମିଳେ।
ହଁ, ହଁ ତାରେ ହଁ ତାରଲେ କରି ହୁଏ
ହଁ ଘରେ ହୁଏ କିନ୍ତୁ ଏଇ ବର୍ଷ ହିଁ ହେଇନି ଆମର ଘରେ।
ଓ ହୋ।
କିଣା ହେଇକି ଆସିଥିଲା। କିଣା ମା ବଡି ଟା ଏତେ ଭଲ ଲାଗେନି ମୋତେ ଯୋଉ ଗୋଟେ ଗୋଟେ ପ୍ୟାକେଟ ରେ ଆସେ ଛୋଟ ଛୋଟ ଆଗରୁ ଯେମିତି ଆସୁ ଥିଲା ସେମିତି ଭଲ ଲାଗେନି ଗୋଟେ ଗୋଟେ ଜାଗାରେ। କି ଏବେ ଯୋଉଠୁ ଏଠି ଗୋଟେ ମାର୍କେଟରେ ନୂଆ ମାନେ ଏମିତି ଗୋଟେ ଇଏ ଖୋଲିଛି ସା କ ଟାଇପ୍ ର ସେଠି ମାନେ ସେମାନେ ସବୁ ମିଶିକି କରୁଛନ୍ତି ବଡ ମାନେ ବିଜିନେସ ଟାଇପ୍ ର ଗୋଟେ ସେଠି ହଉଛି। ସେଇଠିକାର ବଡ଼ିଟା ଭଲ ଲାଗୁଛି।
ହଁ, ହଁ।
ଆମର ବି ଏଥିର ବେଶୀ ହେଇନି ଅଳ୍ପ ଯାହା କରିଥିଲେ ସେ ବର୍ଷା ଦିନରେ ସରିଗଲେଣି କଣ ମାନେ ଖରା ହେଲେ ବିଛେଇ ହଉନି।
ହଁ।
ହଁ ହଉ।
ହୁଁ।
ହଁ, ଆଉ ଘରେ ସବୁ ସମସ୍ତଙ୍କ ଦେହ ଭଲ ଅଛି?
ହଁ, ହଁ ସମସ୍ତଙ୍କର ଭଲ ଅଛି ମମି ଦେହ ଟିକେ ଭଲ ନଥିଲା ମଝିରେ। ଉଁ ତାପରେ ଏବେ ଯାଇଥିଲା ହସ୍ପିଟାଲ ଦେଖେଇକି ଆସିଥିଲା ଏବେ ଭଲ ଅଛି। ଉଁ ତାର ଏଇ ଖରା ପାଇଁ କି ମାନେ ସ୍କିନ୍ ପ୍ରୋବ୍ଲେମ୍ ସବୁ ବାହାରି ଯାଇଥିଲା ପିଠିରେ ଟିକେ ଟିକେ ସବୁ ଫଳି ଯାଇଥିଲା
ହଁ ଛି ଖରା ଅତିରିକ୍ତ ଗରମ ହେଲେ ଅତିରିକ୍ତ ଗରମ ହେଲେ ଦେ ବଡିରେ ସବୁ କଣ ସବୁ ବାହାରି ପଡ଼େ।
ହଁ, ହଁ ସେମିତି ହିଁ ଫଳି ଯାଇଥିଲା ପୁରା ଉଁ ପିଠି ପିଠିରେ ସେଗୁଡା ଯାଇକି ଦେଖେଇକି ଡକ୍ଟର ଏବେ ଡକ୍ଟର ଦେଖେଇକି ଆସିକି ତାପରେ ମେଡ଼ିସିନ ଫେଡ଼ିସିନ ଖାଇଲା ପରେ ସେ ସବୁ କମିଗଲାଣି।
ଓ ହୋ ଏବେ ଭଲ ପୂରା?
ହଁ, ହଁ ଏବେ ଭଲ ହେଇଗଲାଣି ସବୁ। ଏଇ ରଜ ଟାଇମ୍ ରେ ହିଁ ହେଇଥିଲା ସବୁ। ତାପରେ ସେତେବେଳେ ଯାଇକି ମେଡିକାଲ ଦେଖେଇକି ଆସିଲା ପରେ ଏବେ ଭଲ।
ଆଉ ତମେ କଲେଜରେ ସାର୍ଟିଫିକେଟ ଯାଇ ନେଇ ଆସିଲ?
ଉଁ ନା ଫୋନ କରିଥିଲୁ ସାରଙ୍କୁ ସାର୍ କହିଲେ କି ସେମିଷ୍ଟର ଚାଲିଛି ଯୋଉ ଆଡମିସନ ତ ଏବେ ସବୁ ପ୍ଲସ ଥ୍ରୀ ପିଲାଙ୍କର ହଉଛି ନା ପ୍ଲ ସ ଥ୍ରୀ ପ୍ଲସ୍ ଟୁ ଛୁଆଙ୍କର ସବୁ। ଆଡମିସନ ସରିଲା ପରେ କହୁଛନ୍ତି ସେମିଷ୍ଟର ହବ ସେମିଷ୍ଟର ପରେ ଆସିକି ନେବ। ସେତିକିବେଳେ ଦିଆହଉଥିଲା ଆମେ ଯାଇ ପାରିଲୁନି ବର୍ଷା ପାଇଁ କି ଏବେ କହୁଛନ୍ତି ଆଉ ଆସନି ଏକାତିରେ ସରିଲେ ସେମିଷ୍ଟର ଆଉ ଆଡ଼ମିସନ୍ ସରୁ ପିଲାଙ୍କର ଆସିକି ନେଇଯିବ।
ଓହୋ
ଆମେ ଆଉ ଆମ ନର୍ସର ର କେତେ ଜଣ ପିଲା ରହିଯାଇଛୁ ଆଣିନୁ ଆଉ
ହଉଛି ବର୍ଷା ଯେମିତି ହେଲା ଆଉ ଯାଇପାରିଲଣିି ଆଉ କଣ କରିବ। ସେମିଷ୍ଟର ସରିଲା ପରେ ମାନେ ଆହୁରି ଦି ମାସ ପରେ ଯାଇକି ଆଣିବାକୁ ଯାଏ ଗୋଟେ ମାସ
ହଁ ହଁ ଏଇ ମାସଟା ତ ପଳେଇବ ଆର ମାସକୁ ହିଁ ଯାଇ ବୋଧେ ଦେବେ କିି କଣ
ଓହୋ